ହାଲୋ।
ହୁଁ କଣ କରୁଥେଲ କଣ କରୁଥେଲ?
କଣ ଏଇଠି ତ ଯୋଉ ବର୍ଷା ହଉଚି କୁଆଡେ ବାହାରି ହଉନି। ଇଏ ହେଇଚି ଆଉ, ରୋଷେଇବାସ ସାରି ଏଠି ଶୋଇଥିଲୁ ଆଉ କଣ କରିବୁ।
ସାରି ଶୋଇଲଇଁ ଆମର ମେଘ ହଉଥେଲା ରୋଷେଇ ହଉଛି।
ନାଇଁ ମୁଁ ଆଜି ବେଳାବେଳି ଯୋଉ ବର୍ଷା ତ ସକ ରାତିରୁ ହଉଚି ଜମା ଛାଡି ନଥିଲା, ଏଇ ଦଶଟା ବଳକୁ ଟିକେ ଛାଡ଼ିଲା ଆମ ଆଡେ।
ହଁ ମୁଁ ଆଉ ସେ କରିବି ବୋଲିକି ଟିକେ ସେଇଠି ଟିକେ ନା ଏକର ସେକର ହେଇଗଲି ରୋଷେଇ ଟାଇମ୍ ରେ ଆଜି ଆଉ କିଛି କରିପାରିଲିନି ସେ ଡାଲମା ଆଉ ଭଜା।
ଆମର ଏଠି ବାହାଘର ବା ଭୋଜି ଗୋଟାଏ ରାତିକି ଖାଇବା ପିଇବା ଜୋରେ। ସୋଉଟୁ ଏମ୍ତିଆ ଇଏ ଆଉ। ଆଉ କେ ଯୋଉ ବିଲ କାମ କଣ ତଳି ପକେଇ ସାରିଥେଲେ ଭାଇ?
ଆମର ଜମା ପଡି ନଥେଲା, ଚାରିଗଣି ଧାନ ଜମାରୁ ପଡିଥେଲା। ଚାରିଗଣି ଧାନ କୁ ଦି ଗଣି କଣ କହୁଚନ୍ତି କଣ ଖରାପେ ହେଇଯାଇଛି, ଯାଇନାହାନ୍ତି ଜମାରୁ ଆଉ।
ଏ ତ ବର୍ଷା ଯେନ୍ତି ପାଣି ତମ ସେପଟେ ଟିକେ ଓପର ଜମି ପ୍ରକାର, ଆମର ତ ଖାଲୁଆ ଯେନ୍ତି ବିଲ ରୁୁଆଁ ଯେନ୍ତି ପାଣି ହଏ ସେନ୍ତି ଦିଶୁଚି।
ହଁ ଆମର ଏଠି ପାଣି ହେଲାଇଁ ବା ପାଣି ହେଲାଇଁ ହେଲେ ଉଁ ନାହିଁ କେତେ ଜଣ ପକେଇଚନ୍ତି ଭୁଆଉଚନ୍ତି ହେଇିକା। କେତେ ଟଙ୍କା ପ୍ରାୟ ଆଉ ଆମ ତ ପଡିିନଥିଲା ଜମାରୁ ସେଠି ନଦା ଗଣ ପଡିଥିଲା ଏଇଶା ଭାଇ ସୁବୁ ଆଉ ମନ୍ଥ ମନା କଲେ ଆଉ କହିଲେ ନାଇଁ ମୁଁ ପକେଇବିନି ଏଇଟା ଏଇ ଯାଉ।
ଆମର ଜମା ପଡ଼ିନି ଆମର ଜମାରୁ ପଡ଼ନି ମୁଁ ସେ ଆମର ତ ପାଣି ସୁବିଧା ନାହିଁ ପକେଇବା ପାଇଁ ହାରୁ ପାଣି ଇଏ ହେଇଲେ ଦୂର ବାଟ ବିଲ ସେଇ ବିଲରେ ପଢେଇ ସେଆଡେ ରୁଆଁ ହଇ ଜମା ତ ପଡିନି ଏ ତ ବର୍ଷା ହଉଚି ଆଉ ବାରିଘରେ ତ ଗଛ ବୁଡଚ ଯାହା ନଗେଇଥିଲୁ ସବୁ ମଲାଇ। ପାଣି ପଚି ବର୍ଷା ଇଏ ହେଇକିରି ପଚିଗଲା ଏ ତା ମୂଳ ସବୁ।
ଘର ବାରିରେ ଲଗାଅ ଫସଲ ନା?
ହଁ ତମର କିଛି କର ନା?
ଆମୋର କିଛି ମୁଁ କଁ ନଗାଏନି।
ସେ ପଦା ଅଳବାରିକି ଲଗେଇଲେ ହବନି?
ହଁ ବା ମାଟି ପଡିଚି ପୁଣି ଏ ବର୍ଷ । ମୋଗ ମୋଟୁରୁ ମାଟି କଁ କହିଲେ ଯେ ସି ବି ଆସି ସମାନ କରିବ। ନେ ଯେ ସି ବି ଆଉ ଆଇଲାଲେଇ।
ଏ ନକରୁ ନ କଲେ ସେମିତି ଉଞ୍ଚାଳିଆରେ ଗ ଗଛ ଗୋଟେ ଗୋଟେ ପୋତି ଦେଇଥିଲେ ମାଡ଼ି ନଥାନ୍ତା ତଳେ ମାଡ଼ିଥାନ୍ତା
କହୁଥିଲି ମୁଁ ସେମି ଲ ଏ ସେଇ ହବ କହିଲେ ସେ ଯେ ସି ବି ଆସିବ ମୁଁ କୋଦାଳ ରେ କରିବି ଏମିତି ଏମିତି କହି କିହିକିରି ଆଉ କିଛି କ ହ
ଲଗେଇ ଦବ ଭଲ ନା ଆଉ ବାରିଘରେ ଜିନି ମ ଫ ଯାହା ଖାଇବ ଆଉ ହାଟରେ ତ ସାର ମସଇ ଜିନିଷ ଆଉ ସାର ମସଲା ତ ଖାଇକି ଦୁନିଆ ପ୍ରକାର ରୋଗ ହଉଚି। ଆଉ ବାରିଘର ଯାହା ତଟକା ଫଳ ଆଣିବ ଖାଇବ ଯାହା।
ମୁଁ ମୁଁ ବାଡି କାରନା କି?
ବର୍ଷା ଦିନ ଆମର ମୋ ବାଡି କରିଥିଲି ବା ସେତ କରିଥିଲି ଆଉ ଇଏ ହେଲାନି ଆମ ଏହେଆ ସେପଟେ ସବୁ ଗଛ ଲେମ୍ବୁ ଫେମ୍ବୁ ଗଛ ଲଗେଇକି ସେତେବେଳେ କରିଥିଲି ଯୋଉ ବାଉଁଶ ଗଛ ଜଣଙ୍କ ଆଉ ଜଣଙ୍କ ବାରି ଆମ ବାରି କରକୁ ଲାଗଚି ବାଉଁଶ ଗଛ ପୁରା ଆମ ବାରିକି ଘେ ଇଏ ହେଇଗଲାଇ। ଘେରିଗଲା ସେ ଜମା କାଟୁନାହାନ୍ତି ଭା ଅତ୍ ଏତେ ଆଉ ହଉନି ଆଗରୁ ଭହୁତ ଫସଲ ହଉ ଥଲା ହଁ ହଁ ଏବେ ସେମିତି ତ ଆଉ ତୋ ଲୋ ନାହାନ୍ତି କେହି ଖାଇବା ପାଇଁ ଯେତିକି ଆଡେ କାମ ସାଢଡେ କାମ କରିକରି ମୁଁ ନିଜ ଖର୍ ଚ ପାଇଁ ବି କରଉ ବା।
ବସ କଁ ଲଗେଇଚ?
ଅ ସବୁ ଲଗେଇଚି କଖାରୁ, କାକୁଡି, ଜହ୍ନି ଆଉ ଛାଚିନ୍ଦା ଭେଣ୍ଡି
ମାଡ଼ିଚି?
ହଁ ମାଡିଲାଇ।
ମାଡ଼ିଲାଇ ହେଲେ ଜହ୍ନି ଗଛ ଗୁରାକ ବର୍ଷା ହେଇ ହେଇକିରି ସେ ସେ ମଲା ଇଏ ସିଦୁରୁ ଗୋଟେ ବଡ ବଡ ଗଛଗୁରା ମରିଜାଉଚି।
ଅଁ କିଛି ନହେଲେ ତା କଖାରୁ ଟଙ୍କ ଇକା ଆଣିକି ଯା କରି ଖାଇପାରିବ ସ ସବୁ ଜିନିଷ।
ହଁ ଗୁଆଳ ପିଢାରେ ଦେଇଦେଇ ମାଳ କଖାରୁ ମାଡିଲାଇ ଫୁଲ ଫୁଟିଲାଇ। ମୁଁ ବି ଡେରିରେ ଲଗାଏ ଏତେ ବେଳାବେଳି ଲଗାଇନି ମୋ କିଏ ମୋର ପାଣି ଦବ।
ହଁ।
ପାଣି ଦିଇଏନୁ ଡେରିରେ ଲଗାଇ ଭେଣ୍ଡି ଫେଣ୍ଡି ସବୁ ଲଗେଇଚି ଏଇ ଯୋଉ ବର୍ଷା ଟି କେ ଆମ ଇଏଟା ଖାଲତ ବାରିଟା ପା ମା ମାଟି ପକେଇ ଦେଇଦେଲେ ଭଲ ଇଏ ହଅନ୍ତା। ଆଡ଼େ ତନି ନିଜ ଖର୍ଚ୍ଚ ଇଏ ହଉନି ମାଟି ପକେଇ ପୋତି ଦେଲେ ଆଉରି ଭଲ ହୁଅନ୍ତା ଏଇ ଖାଲ ଓର ପ ପୋଖରି ସେଡୁ ବିଲ ପାଣି ଚାଲି ଆସି ଚୋ ଖାଲି ପାଡିରେ ବି ଯୋଉ ବାରିରେ ପାଣି ଆକୁ ଖରା ହେଲେ ଯୋଲୋ ଆମ ପାଇ ସବୁ ଗଛ ମରେ ତଥାପିବି ଆମ ଖର୍ଚ୍ଚ ଉଠେ ଆମର ବର୍ଷା ଦିନେ ଏତେ ଅଫସଲ ସବୁବେଳେ ପାଇଁ ବର୍ଷା ଯେତିକିଦିନି ହବ ଖାଇବୁ।
ମତେ ସେ ମୁ ଟିକେ ତାକୁ କରି ପାରେନି ଏକେରେ। ନା ଭାଈ ଯାହା ନଗେଇ ଦିଅନ୍ତି କଣ ଏହି ଏଇ ଯାଆ ଏଲା ଯୋଉ ପଟ ବାରିଟିଏ ତାଙ୍କ ଘର କତିରେ ଯୋଉ ବାରି ସେ ବାରିରେ ଖାଲି ନୋଟା ଯେ ଆଉ ନକହିବା କଥା
ନାଇଁ ତ ପଏ ସଫା ଖରାଦିନେ କାଟି କୁଟିକିରି ପ ଉଁ ଧୂଆ ନିଆଁ ଫିଆଁ ନଗେଇ ଦେଇକିରି ଯାଇତ ଦିଟା କଲେ ନିଜ ଖର୍ଚ୍ଚତ ଉଠିବ। ଏଇଆ, ଶାଗ ବୁଣିଲ ଶାଗ ଦିଟା ଆଣିବ ଶାଗ ରେ ଯୋଉ ଭିଟାମିିନି। ଆଉ କିଣିକିରି ଖାଇଲେ କିଣା ଜିନିଷ କଣ ଯାହା ଆଉ ବାରି ଜିନିଷ ଛାଡିବନି। ହାଲୋ।
ହଁ।
ଏନ୍ତା କଥା ମୁଁ ସବୁବେଳେ କରେଇବା ଫସଲ କରେଇ ହେଲେ ଏଇଆ ତ ଯାହା
ଓଉ ହେଇଚି କି?
ଓଉ ଗଛ କତିକି ଯାଇ ନୁହଁ ହବନି ଛୋଟିଆ ଛୋଟିଆ ଆମର ବାରିରେ ନୁହଁବା ଆମ ବାରିରେ ଗୋଟେ ଛୋଟ ଗଛଟା ହେଇ ପୁଅକୁ ସ୍କୁଲ ରେ ମିଳିଥିଲା ସେତେବେଳେ ଯୋଉ ଆସିଥିଲା ଗଛ ସେ ଆଣି ପୋତିଚି ବଡ ଗଛଟେ ହେଲାଇ ସେ କାଇଁ ଫଳିନି ଆମ ଘର ପାଖୁକୁ ଜଣଙ୍କର ବାରି ସେପଟ ତାଙ୍କ ଗାଁ ସେପଟରେ ଏପଟେ ତାଙ୍କର ବାରି ଗୁରାକ ସେମିତି ପଡିଚି ପଡିଆ ସେଇଟି ଗୋଟେ ବଡ ଓଉ ଗଛ ସେଇଥିରେ ହଏ ଆଣିକିରି ଭଲ ଓଉ। ହେଇଥିବ ଆଉ ସେ ଖାଇଲା ବେଳ ହେଲେ ସେଇଠୁ ଛୋଟ ଛୋଟ।
ହଁ, ରାଇକଲେ ଭଲ ନା ଆମର
ଆମେ ପ୍ରାୟ ଆଣିକିରି ସୋରିଷ ମସଲା ଦେଇକିରି ରାଇ କରିକିରି ଖାଉ।
ହୁଁ। ତମର ବୋଧେ ଗଛ ଫଳୁଥିଲା ଆର ବର୍ଷତ ଜବର ଗଳି ପଇଲା ପୁଣି ଶହେ ଟା ଖଣ୍ଡେ ଥିଲା।
ସେ ଯେତେ ଗଳିଲେବି ତା ଭିତରୁ ହବ, ହଁ।
ନାଇଲୋ ସବୁ ଗଳି ପଡ଼ିଚି ଏ ବର୍ଷ।
ସେ ଗଳିଲେ ବି ବାହାରିବ ବା।
ଆଉ ନାହିଁ କୋଉଠି ଯେତେବେଳେ ଚାହିଁଲା ଆଳୁକୁ।
ଅହ ଅଇଁସ ଆଣିବ ସେଇ ତି ସୋରିଷ ଦେଇ ସେୟା କରୁଚୁ ରସୁଣ ଟିକେ ବାଟିକିରି ଲ ରାଗୁଆ ରାଗୁଆ ରାଇ କରିଦେଲେ ଆମ ମୋ ପୁଅ ଭଲ ପାଏ ବହୁତୁ ଖାଇବା ପାଇଁ ସିଏ କହିବ ତୁ ସେମିତି କର।
ହଁ, ଆମର ଏ ବର୍ଷ ନାଇଁ।
ଏମିତି କଣ ବର୍ଷା ହଏ ବର୍ଷା ଟିକେ ହଏ ଛାଡିଯାଏ ଇଏ ହଏ ଗଲା ତ ପା ଛଅ ସାତ ଦିନି ହେଲା ଲାଗି ରହିଚି ଆଉ।
ହଁ, ନୂଆ ବୋହୁ ଏଇଖୁଣା ଆଇଥିବ ତା ଓଉ ନେଇଛି ଇଁ ତରକାରୀ କରିବି ସେ ଦେଖିଲା ଆ ଜମା ନାଇ ଆଉ
ହଁ।
ହେଲା।
ଓଉଟା ଭଲ ଲାଗେ ବା ଆଉ ମତେ ଡାଲମା ରେ ପକେଇଲେ ଭଲ ଲାଗେ ସେମିତି ଅଇଂସା ତ ସେଇ ଯୋଉ ରାଇ କରିଲେ ଭଲ ଲାଗେ ଆଉ
ଋଷି ମା କୋଉ ଦିନ ଯିବେ?
ଯେ ତାଙ୍କର ଆଡମିସନ ତ କଣ ହେଇନି ଇଏ କହୁଥିଲା ଦେଇ ସାରିଲା ପଇସା କୋଉଦିନ କହିଲ ଆଡ଼ମିସନ୍ ସରିଲେ କ୍ଲାସ ଯୋଉ ଦିନ ଆରମ୍ଭ ହେବ ସେଦିନ ଯିବ ଆଉ। ପୁଅ କାଲି ପଳେଇବ ବୁଧବାର ଦିନ। ଏଇ ଛୁଟି ବୋଲି ଏଇ ଥିଲେ ଲୁବୁ ଟିକେ ଥିଲେ ତାର ଟିକେ ଆଡମିସନ ଇଏ କରିଦେଇ ଆଇଥିଲେ। ଥାନ୍ତା ମୁଁ କଣ ସିଆଡକୁ ଜାଣିଛୁ ନା ଦେଖିଛୁ ଲୁବୁ ଟିକେ ଥିଲା ତାକୁ ଲୁବୁ ସେ ଭୁବନେଶ୍ଵରରେ ରହିବ ତାର ସେଠି ମଞ୍ଚେଶ୍ଵର ପାଖାପାଖି
କଇିଲେ ଆସିବେନି ନା ଛାଡିବେନି ସେ
ଆ ନା ସେ ଛାଡିବେନି ତାଙ୍କର ଭାରି ଷ୍ଟିଟ ଏଥରକ ହଷ୍ଟେଲରେ ଯାଇକିରି କୋଉଠି କହୁଥିଲା ଏରସମା ସେପଟ ପାଖାପାଖି ବସରେ ଯିବା ଆସିବା ବସରେ ଆସିବେ ଦଶଟାରେ କଲେଜ ଭିତରେ ପଶିବେ ପାଞ୍ଚ ଟାରେ ବାହାରିବେ ତାରି ଭିତରେ ଆଉ ବାହାରକୁ ବାହାରିବାର ନାହିଁ। ହୁଁ ସିଏ ଆଉ ଆସିପାରିବନି
ବାହାର ସୀମାର ଆଡମିସନ କେତେ ଟଙ୍କା
ଅ ମା ଆଡମିସନ ମୁଁ ଜାଣିନି ସେ କଣ କଥାହେ ସେ ତ କହିଲେ ମୁଁ ଆଇଲେ କଥାବାର୍ତ୍ତା ହେବି ଆଉ ଗଲେ ଏକାଥରେ ତ ଦବୁ କ୍ୟାସ ଆଉ।
ବଲା ଦିନନ୍ତି
ଟିକା ନେବେ ହଁ ମୁଁ ଚାନ୍ଦ ସହିତ କଥା ହଉଥିଲି ସେ କହିଲା ତୁ କାହିଁକି ବ୍ୟସ୍ତ ସ୍ତ ହଉତୁ ତୁ ଏକାଥରେ ଆସେ ସେ ଦେଇ ଦେଇଛି ତାଙ୍କର ପାଞ୍ଚ ହଜାର କାଉନସିଲଲିଂ ପାଇଁ କଣ ଦେଇଥିଲା ଆଉ ଏବେ ଦଶ ହଜାର କେତ ପ ଠେଇଛି ଗଲା ଦିନ କଣ ତାର ଆଡ଼ମିସନ ଇଏ କରିକି ସବୁ ଦବୁ ଆଉ
ହୁଁ।
ହେଠିକା କଁ ତାଙ୍କର ଇଏ ପେମେଣ୍ଟ ଅଧା ନେବେ
ମୁ କ କି ଦି ନାନ୍ତି
ହଁ ବା। ସିଏ ତା ସାଙ୍ଗରେ କଥାବାର୍ତ୍ତା ହେଇଥିଲା ମୁଁ ତା ସାଙ୍ଗରେ ଥରେ କଥାବାର୍ତା ହେଇଥିଲି କହିଲା ତୁ କାଇଁ ବ୍ୟସ୍ତ ହଉଚୁ। ତୁ ଆସେ ତୁ ବର୍ଷ ଏକାଥରେ କଣ ଦବୁ ବର୍ଷକ ଭିତରେ ଯେମିତି ଫାଷ୍ଟ ଇୟର ପଇସାଟା କ୍ଲିଅର ହବ। ସେକେଣ୍ଡ ଇୟ ଫାଷ୍ଟ ଇୟକୁ ହେଠୁ ସେକେଣ୍ଡୟର ପଇସାଟା ଲା
ପଇସା ମିଶିକିରି
ହଁ ହଷ୍ଟେଲ ପଇସା ତମର କେଯାଏ କହୁଥିଲା ଦେଢ ଲକ୍ଷ
ଛି
ହଷ୍ଟେଲ ଇଏ ସବୁ ହଁ ହଷ୍ଟେଲ ଇଏ ଆଡ଼ମିସନ ସବୁ ମିଶିକି ତାଙ୍କର ନେଇଯିବେ ଆଉ
ହୁଁ।
ହ ଷାଠିଏ ହବ କି ସତୁୁର ପାଖାପାଖି ମୁଁ ଭାବୁଛି ଇଏ ହବକି କଣ ଆଡ଼ମିଶନ୍ଟା ଖାଲି।
ରି ଆଡିସନ ଟା?
ହୁଁ।
ତିନିବର୍ଷ ନାଁ ଦିବର୍ଷ?
ଦି ବର୍ଷ ବା।
ପଇସା କଣ କରୁଛନ୍ତି।
କିଏ? ହ୍ୟାଲୋ।
ଲୁବୁ କଣ କରୁସନ୍ତି।
ଲୁବୁ ତାର କଲା ବିଟେକ କରିଥାନ୍ତା ଇଏ ଦି ଜଣ ଏକା ବେଳେ କରିବା ଇଏ ନୁହୁଁ ତାଙ୍କ ମ୍ୟାଡ଼ାମ ସେ ଗୋଟେ ମନା କଲେ ସେ ଯେ ଗୋଟେ ଟ୍ରେନିଂ ନେବ ବର୍ଷେ।
ସେଇ ଏସ ଡବ୍ଲୁ ଭୁବନେଶ୍ଵର ସେ ଗୋଟେ ଟ୍ରେନିଂ ସେଣ୍ଟର ତାଙ୍କର ବର୍ଷିକିଆ କୋର୍ଷ କରିଦେଲା ପରେ ତା ଆର ବର୍ଷ ତାର ଯୋଉଠି ସେଠି କ୍ୟାମ୍ପସ ରେ ଯୋଉଠି ଜବ୍ କରିକିରି ବିଟେକ କରିବ।
ସେଇଗୁରା ଟ୍ରେନିଂ ତାର।
କ୍ୟାମ୍ପସ ରେ କଲେ କଣ ସେଇ ଭୁବନେଶ୍ୱର ଭିତରେ?
ହଁ। କ୍ୟାମ୍ପସ ସେ କହୁଛନ୍ତି ମ୍ୟାଡାମ କହୁଛନ୍ତି ଆ ଭିତରେ ନହେଲେ ବାହାରକୁ ଯଦି ପଠେଇବେ ଇଏ କରିବେ ଆଉ ଗୋଟେ ଟ୍ରେନିଂ ସଇ ହେଲା ତାଙ୍କ ଯୋଉ ସେ ତାର ଡିପ୍ଲୋମା ଯୋଉ ଇଏରେ କରିଥିଲା ସେ ରୋବୋଟିଂ ଉପରେ କଲେ। ହଁ ସେ ମ୍ୟାଡମ କହୁଥିଲେ ଭୁବନେଶ୍ଵର ଭିତରେ ତୁ ରହିବୁ ମୁଁ ଯୋଗାଯୋଗ କରିବି ନା ସେମ ଯଦି ବାହାରକୁ ଯାଇବୁ କଲେ ତାର ଏପଟରେ ବିଟେଇ କରିବ ଆଉ। ଆଉ ଦି ଜଣଙ୍କୁ ଏକାଥରେ ପାରିଲେ ହବ ନା ଆଉ।
ହଁ।
ସେ ବର୍ଷିକିଆ କୋର୍ସ ଟା କରିଦେଲା ପରେ ଆସିଥିଲା କ୍ୟାମ୍ପସ ତାର। ଶ୍ୱରରୁ ଆସିଥିଲା ଆଉ ଏଇଠୁ କେହି ଜାଗା ହେନ ମୁଁ କ କଣ ଆମଉ ଛୁଆଟା କେଉଁଠି ଯାଇ ଇଏ କରିବ। ଏ ଏମିତି କରିଦେଲେ କଣ ଗୋଟେ ଟ୍ରେନିଂ ଇଏ କଲେ ଭଲ ଇଏରେ ତାର କ୍ୟାମ୍ପସ ରେ ଚାଲିଯିବ। କାମ ଟା କଲା ପରେ ସେ ତାର ପଢ଼ି ପଢିବ ପ୍ଲସ ସେଇଥିରେ ବିଟେଇ କରିବ।
ଚାକିରି କରିକିରି ବିଟେକ କରିବ। ଆଉ ଇଏ ସିଏ ଦି ଜଣ କରି ଇଏ ଦି ବର୍ଷ ତାର ତିନି ବର୍ଷ ବିଟେକ କରିଥିଲେ। ତିନି ବର୍ଷ କରିବ ତାପରେ ଟ୍ରେନିଂ ନବ ତାପରେ ଚାକିରି କଲା ବେଳକୁ ମୁଁ କୋଉଠି ଯାଇକିରି ପଇଲି ପଇସା ରେ ହାଦ ହାତ ଇଏ ହେଇଥିବି। ଏ ମ୍ୟାଡ଼ାମ ବି ତାଙ୍କର ପାଟି ଗଲା କଣ ହେଇଛି?
ତମର ଏ ପଇସା ଟା କମିଗଲା ଯାହା ପଇସା ଟା।
ଶୋଇତ ଅ ତଲେ ଆଉ କଣ ଥିଲା? ଆଉ ସିଏ ବି କହିଲେ ନାଇଁ ଏଇଟା ତୁ କଲେ ତୋ ଅଇଠା ହଁ ତୁ କାମ ମାନେ ଜାଣିଗଲୁ ସବୁ ଟ୍ରେନିଂ ଟା ନେଲେ କାମ ସବୁ ଜାଣିଗଲୁ। ତା ଭଲ କ୍ୟାମ୍ପସ ଆସୁଚି ସେଠାରେ ରହିଗଲୁ ତୁ ତୋର ଉପର ଲେବୁଲ ପାଇଁ ଯିବା ପାଇଁ ବିଟେକ କରିବୁ ସେ ବି ଆମ ଯୋଉ ରାନୁ ବର ସହିତ କଥା କଥା ହଉଥିଲା ସୁଜିତ ସହିତ ସେ ବି ସେଇଆ କହିଲେ କହିଲେ ନାଇଁ ତୁ ଏୟା କର ତାପରେ ତୁ ଯୋଉ ଯୋଉଠି ସେ କ୍ୟାମ୍ପସରେ ରହିକିରି ତୁ କାମ କରୁଥିବୁ। ବିଟେକ କରିସାରିଲା ପରେ ମୁଁ ତୋତେ ଭଲ ଇଏରେ ରଖିଦେବି।
ହୁଁ।
ଇଏ ଗୋଟେ ଟ୍ରେନିଂ ନେଲା ଗୋଟେ ଏକ୍ସପିରିଏନ୍ସ ସାର୍ଟିଫିକେଟା ପାଇଲା ନା ଆଉ ଯଉ କମ୍ପାନୀରେ ବି ରହିପାରିବ।
ହୁଁ।
ଏ ଜା ଭଲ ପାଠ ତାଙ୍କର ତ ଯୋଉ ଯାହା ତାଙ୍କ ଇଚ୍ଛା ଯେଉଁ ଯାଗ ପଢିବ ଆମ ଉପରେ ଇଏ ମୁଁ ବାଧ୍ୟ କଲେ କଣ ହବ ଇୟ କର କି ଏୟା ନକର। ତାଙ୍କର ଯୋଉଥରେ ଖୁସି।
ଗୋଟେ ଜଞ୍ଜାଳ ଦେଆ ଯାଉଛି ଆଗରୁ କଣ ଯେତିକି ପଢିବା କଥା ପଢେଇ ଦଉଥିବେ ଆ ଏଵେ ପାଖରେ ବେଶୀ
ହଁ ଆମ ବେଳେ ଏବେ ବା କହୁ ଥାଇ କଣ ଗୋଟେ ଇଏ ହେଇଗଲା ଆଉ ତ ନା ଟୋଲରେ ବହୁଥାଏ ସେ ଯୋଉ ପରିସ୍ଥିତି ସେତେବେଳେ ଯୋଉ ହଇରାଣ ପା ପାଠପଢା ଆଉ ସେ କାହିଁକି ତମ ଇଏମ୍ ଇଏ କରିବି ପାଠ କୋଉ ଯାକେ